ହଁ
ହ୍ୟାଲୋ ଆଜ୍ଞା ନମସ୍କାର। କଣ କରୁଥିଲେ?
ଏବେ ତ ବାସ୍ ଏ ସରିଲା ଖାଇବା ସରିଲା ଏ ଶୋଇବାକୁ ଯାଉଛୁ।
ଓହୋ।
ତମର ଖାଇବା ସରି ଗଲାଣି?
ନାଁ ଆଉ ଟିକେ ପରେ ଖାଇବି ଆଉ।
ହେଲେ ଏତେ ଡେରି ରେ?
ହଁ ବାବା ଏବେ ଆସିଲେ ତ ଖାଇବି ଆଉ ଟିକେ ଯାଉ।
ହଁ ହୁଁ ହୁଁ। ହେଲେ ରାତିରେ ମାନେ ଏମତି ଡେରି ଖାଇବା ଭଲ ନା ଶୀଘ୍ର ଖାଇବାଟା ଭଲ?
ନା ମୁଁ ଡେରି ରେ ଖାଏ ଯେତେବେଳେ ଭୋକ ହୁଏ ସେତେବେଳେ ଖାଏ ସେମିତି କିଛି ନୁହଁ ମତେ ଭୋକ ଭୋକ ତ ଲାଗେନି ମାମା ଆଗୁଆ ଦେଇ ଦିଅନ୍ତି ଖାଇବାକୁ।
ଉ ହୁଁ ନାଇଁ ନାଇଁ ମାନେ ହୁଁ କୁଅ?
ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମତେ ଏମତି ସବୁ ଘର କାମ କରିବାକୁ ଭଲ ଲାଗେ ସବୁ ସଜାସଜି କରିବାକୁ ଭଲ ଲାଗେ। ଫୁଲ ଗଛ ଲଗେଇବାକୁ ଭଲ ଲାଗେ।
ସେଇ ସେମ୍। ମାନେ ଘରେ ଯେତେବେଳେ ମାମା ଯେତେବେଳେ ଡ୍ୟୁଟି ପଳେଇବେ ସେ ସେତେବେଳେ ଘରେ ମାନେ ଘର ସଜାଡ଼ା ସଜାଡ଼ି ମୁଁ କରେ ତ ଆଉ ହୁଁ ଘର ସବୁ ସଜାଡିକି ପୋଛା ପୋଛି କରେ ବୋଟୋ ଲ ପାଣିରେ ଫୁଲ୍ କରେ। କାମ କରେ ଆଉ ଟିଭି ଯେତେବେଳେ ରିଚାର୍ଜ ନଥାଏ ସେତେବେଳେ କରେ ଆଉ ରିଚାର୍ଜ ପଡ଼ିଲା ପରେ ଟିକେ ଦେଖେ ଆଉ ପ୍ଲସ୍ କାମ କରେ ଆଉ।
ସବୁ କାମ ଶିଖିବା ସବୁ କଥା ଜାଣିବା ସବୁ ଭଲ ନାଁ।
ହଁ ଏବେ ଯୋଉ ଗରମ ବୋହୁତ ଜୋରେ ହୋଉଚି। ଆପଣଙ୍କ ଆଡେ ଆଜି ମେଘ ହେଇଥିଲା ନା ଗରମ୍ ମାନେ ଖରା ହେଇଥିଲା?
ନାଇଁ ଆଜି ତ ଖରା ହେଇଥିଲା ମାନେ ସକାଳେ ବର୍ଷା ହେଇଥିଲା ପାଁଶଟାରେ। ତାପରେ କିନ୍ତୁ ଖରା ହେଲା ଯେ ଗରମ ହେ ନା ଗୁଳୁ ଗୁଳି ବେଶୀ ଏପର୍ଯ୍ୟନ୍ତ ବି ଗୁଳି ଗୁଳି ଲାଗୁଚି।
ମାନେ ମାନେ ବର୍ଷା ଟା ପକେଇଦେଲା ପରେ ତା ପରଦିନ ଯୋଉ ଏତେ ଗରମ କହିହବନି।
ଯି ହଁ ଲଗାତାରେ ଦି ତିନି ଦିନ ଲାଗିକି ବର୍ଷା ହେଲେ ଟିକେ ଥଣ୍ଡା ଲାଗିବ। ଏ ଯୋଉ ଆଜି ବର୍ଷା ହୋଉଚି। ତାପରେ କାଲି ଖରା ହେଇଯାଉଚି ସେଥିପାଇଁ ବେଶୀ ଗୁଳୁ ଗୁଳୀ ଲାଗୁଚି।
ଏବେ ତ ମାନେ ଏଇ ବର୍ଷ ଟା ଖରା ବୋହୁତ ଜୋରେରେ ହଉଚି। ମାନେ ସେ ପଲ୍ୟୁସନ କାରଣରୁ ଆଗରୁ ମାନେ ବର୍ଷା ଦିନେ ବର୍ଷା ଖରା ଦିନେ ଖରା ଶୀତ ଦିନେ ଶୀତ ହେଲେ ଏବେ ଖରାଦିନେ ବି ବର୍ଷା ହେଯାଉଚି ବର୍ଷା ଦିନେ ଖରା।
ହୁଁ ଆଗରୁ ରଜ ପୂର୍ବୁରୁ ହଁ ରଜ ପୂର୍ବୁରୁ ଆମର ବର୍ଷା ହୋଉଥିଲା ଆଗେ। କିନ୍ତୁ ଏବେ ରଜ ହଁ ହଁ
ଆଉ ରଜରେ କୁଆ ବୁଲାବୁଲି କଲେ?
ନାଇଁ ଏମତିଆ ଖରା ଯୋଗୁଁ ତ କୁଆଡେ ବୁଲି ହେଲାନି ଆଉ ମାନେ ଉପର ବୋଳି ବି ଦେଖିବେ କେମତିଆ ବର୍ଷା ଆସେ ହଠାତ୍ କିନା ଥିବ କିଛି ନଥିବ କିନ୍ତୁ ବର୍ଷା ଆସିବ। ମେଘ ପବନ ଜୋରରେ ଆସିବା ଆଉ ସେଥିପାଇଁ କିଛି ବୁଲାବୁଲି ହେଇନି। ଘରେ ଏଇ ପିଠା ପିଠା କରିକି ଯାହା ଖାଇକିନାଥିଲୁ ଆଉ।
ଓ ଆପଣଙ୍କୁ କୋଉ ପିଠା ଆସେ କରି?
ମତେ ଜୋଉ ମୁଆଁପିଠା ଯୋଉଟା ହୁଏ ଖାଲି ଖାଲି ଆଉ ପୁର ଦିଆ ସେଗୋରା ଚକୁଳି ପିଠା।
ଆପଣଙ୍କୁ କଉ ପିଠା ଭଲ ଲାଗେ ଖାଇବାକୁ।
ମୋତେ ଖାଇବାକୁ ତ ସବୁପ୍ରକାର ପିଠା ଭଲ ଲାଗେ।
ଓହୋ।
ମଣ୍ଡା ପିଠା ଏଣ୍ଡୁରି ପିଠା ଚକୁଳି ପିଠା ସବୁ ଭଲ ଲାଗେ।
ଏଣ୍ଡୁରି ପିଠା ଟା ମାନେ ଟାଣ ହେଇଥାଏ ନା ସେଇଟା ସଫ୍ଟ ବାଲା ହେଇଥାଏ? ମୁଁ ତ ଖାଇନି। ମୁଁ ତ ଜାଣିଛି ଏଣ୍ଡୁରି ପିଠା ଟାଣ ହେଇଥାଏ ଆଉ ପତ୍ର ପଠା ତାହଲେ କଣ ମାନେ ପତ୍ର ପିଠା ଟା ଏଣ୍ଡୁରି ପିଠା
ହଁ ହଁ ହଁ ସେଇଗୁରା ଯୋଉଟା ଅଷ୍ଟମୀ ହୁଏ ଆମର ପ୍ରଥମାଷ୍ଟମୀ ଅଛି ତ ତମରସେଆଡ଼େ। ଆ ସେଇ ନି ପା ପାଷ୍ଟ ଟାଇମରେ ଯଉ ପିଠାଟା ହୁଏ ହଳଦୀ ପତ୍ରରେ ସେଏ କୁହନ୍ତି ଏଣ୍ଡୁରି ପିଠା। ସେଟା ନରମ ହୁଏ।
ସେଇଟା ତ ଟାଣ ମୁଁ ତ ଖାଇଛି ସେଇଟା ଟାଣ ଲାଗେ ବହୁତ।
ନାଇଁ ନାଇଁ ତାର ଅଛି ଭାଗ ମାପ ମାନେ ଟିକେ ସବ୍ଟ ହବା ପାଇଁ ଟିକେ ଅଧିକା ବି ବି ଦେଇ
ଓହୋ।
ବିରିର ଭାଗ ଟିକେ ଅଧିକା ହେଲେ ଯେତିକି ଚାଉଳ ଦେବେ ତାର ଅଧା ବିରି ଦେବେ। ଦେଲେ ସେ ପିଠା ଟା ଟିକିଏ ନରମ ହୁଏ।
ଓହୋ ଆପଣଙ୍କୁ ତାହେଲେ ସବୁ ପ୍ରକାର ରୋଷେଇ ଆସିଛି।
ହଁ।
ମତେ ତ କିଛି ରୋଷେଇ ହିଁ ଆସିନି।
ଆ ତପ ବାଷ୍ଟ ଶିଖୁଛ ଟିକେ ଟିକେ ତମେ ଆମ ଭଳିଆ ହେଇଗଲା ବି ତମେ ବି ଶିଖିଛିବ ସବୁ।
ଆପଣ ମାନେ ସବୁଠୁ କୋଉ ମାନେ ରୋଷେଇ ଟା ଭଲ କରି ଜାଣନ୍ତି।
ମତେ ତ ସାଧା ଆସେ ଭଲ। ମାନେ ଭାତ ଡାଲି ଡାଲମା ତରକାରୀ ଆଇଁଷ ଭିତରେ ମାଛ ମାଛ ଚିକେନ ସବୁ କରିଦେବୀ।
ଓ ଆପଣଙ୍କୁ ଖାଇବାକୁ ମାନେ ଆଇଁଷ ଭିତରେ କଣ ଭଲ ଲାଗେ?
ମତେ ମାଛ ଟା ଭଲ ଲାଗେ।
ଆଉ ସାଧା ଭିତରେ?
ସାଧାରେ ମତେ ଅରୁଆ ହାତ ଡାଲମା ଖଟା ଶାଗ।
ହ ମାଛରେ ମାନେ ମାଛ ଭଜା ଟା ଭଲ ଲାଗେ ନା ମାନେ ବେସର ଦେଇକି ପୁରା
ହଁ ମାଛ। ଭଜା ଭଲ ଲାଗେ ବେସର ଭଲ ଲାଗେ ମାନେ ମସଲା ଅପେକ୍ଷା ବେସର ଟା ଭଲ ଲାଗେ।
ବେସଟରେ ପୁରା ସଫ୍ଟ ହେଇଥିବ ଯୋଉ ମାଛଟା ସେଇଟା ଭଲ ଲାଗିବ ଭଜା ଟିକେ ଟାଣ ହେଇଥାଏ କିନ୍ତୁ ପଖାଳ ଭାତରେ ଖାଇଲେ ଭଲ ଲାଗେ।
ହଁ ହଁ ହଁ ମାଛ ଭଜା ର ପଖାଳ ପାଇଁ ଭଲ।
ହଁ ଶୁଖୁଆ ବି ସେଇ ଖାଆନ୍ତି ପଖାଳ ପାଇଁ। ଏବେ ତ ତ ମାନେ ଖରାଦିନେ ପଖାଳ ନ ଖାଇଲେ ଆଉ ଭଲ ଲାଗୁନି ରହି ହଉନି। ପଖାଳ ଟିକେ ଖାଇଦେଲେ ଭଲ ଲାଗୁଛି ଶାନ୍ତି।
ଓଁ ଏବେ ବର୍ଷା ହେଇକି ବି ମାନେ ଯେମୀତି ଗୁଳ ଗୁଳି ଲାଗୁଛି ପଖାଳ ଖାଇବାକୁ ଇଛା ହଉଛି।
ହୁଁ ଏବେ ତ ମାନେ ଖରା ଏମିତି ହଉଛି ଆଗକୁ ତ ପୁରା ସବୁ ଯାକ ଚେଞ୍ଜ ହେଇଯିବ। ଏବେ ଯୋଉ ପଲ୍ୟୁସନ ରେଟରେ ଚାଲିଚି। ଖରା ଦିନେ ପୁରା ବର୍ଷା ପକୋଉଥିବ ବର୍ଷା ଦିନେ ଖରା ପକୋଉଥିବ। ଏବେ ତ ଟିକେ ଟିକେ ଚେଞ୍ଜ ଚାଲିଛି ଖରା ଦିନେ ଟିକେ ଟିକେ ବର୍ଷା ପକୋଉଛି। ଆଗରୁ ତ ପୁରା ଏମିତି ପକେଇବ ଏବେ ବି ଏଆଇ ଜମାନା ଚାଲିଲାଣି। ଆପଣ ମାନେ ଏଦେଖିଛନ୍ତି ଏଆଇରେ କେମିତି ଗୋଟେ ମାନେ ବଟିକା ପକେଇବେ କାଳେ ବହୁତ ସାରା ମାନେ ଅ ଆଳୁ ବାହାଜିଯିବ---ଆ ବୋହୁତ ସାରା ମାନେ ହଁ ପୁରୀ ବାହାରିଯିବ ଏବେ ସବୁ ଏଇଆଇ ସେଥିପାଇଁତ ମାନେ ଓ କିଲ ଆଜି ଓକିଲ କହୁଚି କୋର୍ଟରେ ମାନେ ହେଇଚି ପ୍ରମାଣ ମାନେ ତମେ ଯୋଉ ପ୍ରମାଣ ଟା ଦେଖେଇବ ସେଟା ତମେ ବିଶ୍ଵାସ କରିବନି କାରଣ ସେ ପ୍ରମାଣଟା ଯଦି ଏଆଇରେ କରିଥିବ ଏବେ ସବୁ ଏଆଇ ଏମିତି କରୁଚନ୍ତି ପୁରା ରିଅଲ ଦେଖାଯିବ ପଟିକୁଲାର ରିଅଲ
ହଁ ଯୁଗ ବଦଳୁଚି କେତେ ଟେକ୍ନୋଲୋଜି ଆସୁଚି।
ଏବେ ବି ଗଛ ଯୋଉ ଗରମ ହୋଉଚି ଗଛ ଖାଲି କାଟୁଚନ୍ତି ଚାରିଆଡେ ଖାଲି ବିଲିଡିଂ କୋ ଠାବାଡି ସବୁ ମାନେ କାରଖାନା ସବୁ ଖୋଲି ଦୋଉଚନ୍ତି। ତ ପ୍ରାୟ କମ ଗଛ ଦେ ଖିଵାକୁ ପାଇବା ଆଗରୁ କେମିତି ଚାରିଆଡ଼େ ପୁରା ସବୁଜ ସୁନ୍ଦର ପୁରା ସୁନ୍ଦର ଦେଖାଉଥିଲା। ଏବେ ଆଉ ସେମିତି ହେଇକି ନାହିଁ ଆଗୁକୁତ ଵି କିଛିବି ନଥିବ ଗଛର ନାଁ କଣ ଜାଣିନଥିବେ ପିଲାମାନେ
ହଁ ଏଇ ଯୋଉ ମାନେ ନିଜ ଲାଭ ପାଇଁ ଯୋଉମାନେ
ଆଉ ତ ତ ଗଛତ ଆଉ ନଥିବ ପିଲା ଜାଣିବେ କଣ ଗଛ କଣ ଯାହା ବହିରେ ପଢିବେ ଗଛ ତ ହିଷ୍ଟ୍ରି ହେଇସାରିଥିବ
କାରଣ ସେତେବେଳେ ବଞ୍ଚିବା ବି କଷ୍ଟକର ହେଇଯିବ।
ଗାଁରେ ଟିକେ ଗଛ ଅଛି ଏଠି ତ ମାନେ ବାଟେରେ ଯୋଉ ରାସ୍ତାରେ ଯାଉଥିବେ ଲୋକୋ ଗରମ ଲାଗିଲେ ଟିକେ ଗ ଛ ତଳେ ଛିଡା ହେବାକୁ ହେଲେ ଗଛ ନଥିବ ଚାରିଆଡେ ପିଚୁ ରୋଡୋ। ଚୋ
ହୁଁ
ଗଛ ଗୋଟେ ଗୋଟେ ଜାଗାରେ ପାଇବେ କିନ୍ତୁ ସବୁଆଡେ ଏମିତି ଗଛ ଯେମିତି ଆଗରୁ ପୁରା ଚାରିଆଡେ ଟେ ଜଙ୍ଗଲ ଭଳିଆ ଲାଗିଥିଲା ଏବେ ସବୁ ଆଉ ନାହିଁ।
ନାଇଁ କିନ୍ତୁ ସେ ପ୍ରତି ଆମେ ବି ଧ୍ୟାନ ଦେବା ଦରକାରେ। ସମସ୍ତେ ଦବା ଦରକାରେ। ଯେତିକି ଗଛ କ
ଯେତିକି କାଟୁଚ ତାର ଦିଡବଲ ଲଗେଇବା କଥା ଗଛ ମୋ ଅନୁସାରେ।
ହଁ ମାନେ ଆମ ପାଇଁ ତ ହେଇପାରିବନି। କିନ୍ତୁ ଆମ ଭବିଷ୍ୟତ ପାଇଁ କରିବା ପୁ ଦରକାରେ। ଗୁରେ ଲୋକମାନେ ବୁଝୁନାହାନ୍ତି।
ଲୋକମାନେ ଆଉ ବୁଝିନାହାନ୍ତି। ହଁ କାଟିବା କଷ୍ଟ। କିନ୍ତୁ ବଢିବା ପାଇଁ ଗୋଟେ ଗଛଟା ଯୋଉ ଏତେ ବର୍ଷ ବର୍ଷ ମାନେ ଜ ଲାଗେ ଗୋ ଗୋଟେ ଗୋଟେ ଗଛ ତ ପୁରା ବହୁତ୍ ବର୍ଷ ନିଏ। ଶହେ ବର୍ଷ ଉପରେ ପୁଣି ସେତିକି ବର୍ଷ ହେଇଥିଲେ ଗୋଟେ ଗଛ ଟା ବହୁତ୍ ମୋଟା ହେଇଥିବ ନା।
ହଁ।
ସେଇଟାକୁ କାଟିଲା ବେଳକୁ ଲୋକମାନଙ୍କୁ କଷ୍ଟ ଲାଗେନି। କେତେ କଷ୍ଟରେ ସେ ବଢିଚି ତାକୁ କାଟି ଦୋଉଚନ୍ତି।
ସେ ନିଜର ଲାଭ ପାଇଁ କଟି ଦୋଉଚନ୍ତି।
ରାଗ ରେ ମାନେ କାଟିଦେବେ ଗୋଟେ ଗଛ କୁ ହେଲେ ସେ ଯୋଉ ଏତେ ବର୍ଷ ସେ ଧାରି ବଢୁଥିବ ସେଇଟା ଭାବିବେନି। ଏତେ ବି କାଟିବା ଦରକାର ନୁହଁ କାଟିବ ଯେତିକି ଆଶାଠୁ ଅଧିକ ମାନେ ସେ ବନେଇ ଦଉଛନ୍ତି ସବୁ ଫ୍ୟାକ୍ଟ୍ରି ଗୁଡା।
ହୁଁ।
ଏତେ ଗୁଡାଏ ବନ୍ୟା କଥା ନୁହଁ। ଏବେ ବି ସେଇଥିପାଇଁ ଲାଇନ କଟୁଛି ଅଧିକ ପାଣି ବି ଅସୁବିଧା ଦେଖା ଯାଉଛି
ବେଶୀ ତ ପାଣି ଅସୁବିଧା। ଆଗୁକୁ ତ ମାନେ ପାଣି ବି ମିଳିବନି ପିଇବାକୁ ବୋଧେ।
ହଁ ଏବେ ଯୋଉ ଜଳବାୟୁ ର ଏମିତି ସବୁ ଦେଖ ଦେଖା ଦେଲାଣି ତ ପାଣି ବି ମିଳିବା ବହୁତ କଷ୍ଟ ହେଇଯିବ।
ହୁଁ ବର୍ଷା ତ ଦେଖ ଏବେ ବି ଏବେ ବି ବର୍ଷା ଠିକସେ ହଉନୁ।
ହଁ, ହଁ ମୁଁ ତ ଗୋଟେ ଦେଖୁଥିଲି ମୋବାଇଲ ରେ ଅ ମାନେ ଗୋଟେ ଆଉ ଖାଇବା ବି ମିଳିବନି ଗୋଟେ ମେଡିସିନ ଆସ ସିବ ସେ ମେଡିସିନ ଖାଇଲେ ଦିନ ଆଗ ଖାଇକି ରହିବ ଆଉ ଭୋକ ଲାଗିବନି ସେଇଟା ହିଁ ଭୋକକୁ ମାରିଦବ।
ଏବେ ତ କେହି ଲୋକମାନେ ଚାଷ କରିବାକୁ ପସନ୍ଦ କରୁନାହାନ୍ତି ନା ଆଉ ଆଗକୁ ଯଦି ସେ ଏମିତି ଚାଲିବ। କିଏ ଖାଇବାକୁ ମିଳିବ କୋଉଠି ହୁଁ।
ଲୋକମାନେ ବି ମାନେ ଚାଷ କାମ ଯେତେ ଯଦି ସୁବିଧା ଆଉ ମିଳୁନି ମାନେ ପଇସା ଲାଭ ଆସୁନି। ତ ସବୁ ସହରକୁ ପଳେଇ ଆସୁଛନ୍ତି ପ୍ରାୟ ଏବେ ଆଉ ଗାଁ ରେ କେହି ରହୁ ନାହାନ୍ତି।
ତାପରେ ଗାଁରେ ବି ଯୋଉମାନେ ରହୁଛନ୍ତି ସେମାନେ ବି ଏତେ ଚାଷ କରିବାକୁ ପସନ୍ଦ କରୁନାହାନ୍ତି। ସିଏ ବିଭିନ୍ନ ପ୍ରକାର ବ୍ୟବସାୟ କରୁଛନ୍ତି।
ତ ଗାଁ ରେ ବି ଏତେ ବ୍ୟବସାୟ ଗୁଡା ଚାଲେନି ଯେତିକି ଚାଲିବା କଥାଠିକ ଏମିତି ଚାଲେ।
ହୁଁ ହୁଁ।
ଗାଁରେ ବି ସବୁ କମ୍ ରେଟ୍। ଆମର ତ ସିଆଡେଝାଲମୁଢି ପାଞ୍ଚ ଟଙ୍କାରେ ମିଳେ ଏଠି ସବୁ କୋଡିଏ ଟଙ୍କା ଆଡେ ହେଇଗଲାଣି।
ହଁ। ବଜାରରେ ବି ତଥାପି ଟିକେ ରହିବ ଦା ଦରଦାମ ଟିକେ ରହିବ।
ହଁ। ଏମିତି ତ ବହୁତ ଇଏ ହୁଏ ଅସୁବିଧା।
ହୁଁ। ତମେ ଏତେ ସାନ ପିଲା ହେଇକିନା ବି ବୁଝିପାରୁଛ କିନ୍ତୁ ଏତେ ବଡ ବଡ ଲୋକମାନେ ବି ବୁଝିପାରୁନାହାନ୍ତି ଗଛ କାଟି ଦଉଛନ୍ତି।
ଓ। ହୁଁ ହଉ ଆପଣଙ୍କ ସହିତ କଥା ହେ କି ହଁ ଭଲ ଲାଗିଲା ଠିକ ଅଛି ରଖୁଛି।
ହଁ।